ଆଜ୍ଞା ଏ ଟିକେ ଚା ଫା ପିଇକିରି ଟିକେ ବସଛୁ ତାପରେ ଟିକେ ସନ୍ଧ୍ୟା ଦେବି, ତାପରେ ଟିକେ ଚାଲିବା ପାଇଁ ଯିବି ଆଉ ଏଇନା ତ ପାଗ ଟା ଟିକେ ଭଲ କରିଛି ବର୍ଷା ଟିକେ
ହଁ ଏବେ ଆମର ଏଠି ଝିପି ଝିପି ବର୍ଷା ହଉଛି, ଏବେ କଣ ମାନେ ମଶା ମାନଙ୍କର ସଂଖ୍ୟା ଏବେ ବହୁତ ବର୍ଷା ଦିନ ହେଲା ମଶା ମାନଙ୍କର ସଂଖ୍ୟା ଏବେ ବୃଦ୍ଧି ହବ, ତେଣୁ କରିରି ପ୍ରତି ଲୋକ ଲୋକମାନେ ମଶାରୀ ଟାଙ୍ଗିକି ଶୋଇବା ଉଚିତ। ଏବେ ଯୋଉ ମାନେ ବର୍ଷା ଦିନେ ବେଶୀ କୀଟ ମାନେ ସାପ ହଉ ମାନେ ବିଭିନ୍ନ ପ୍ରକାର ପୋକ, ବିଭିନ୍ନ ପ୍ରକାରର ମଶା ତ ମ୍ୟାଲେରିଆ ହେବ କାହାକୁ ଟାଇଫଏଡ଼୍ ପାଣି ଯୋଗୁଁ। ମାନେ କୂଅରେ ସବୁ ବ୍ଲିଚିଂ ପକେଇବା ଦରକାର। ଏଭଳି ସବୁ ମାନେ ନହେଲେ ବର୍ଷା ଦିନେ ମାନେ ଏଭଳି ଭାବରେ ସବୁ ପ୍ର ପ୍ରତିକାର ନକଲେ ବର୍ଷାଦିନେ ବହୁତ ଅସୁବିଧାର ସମ୍ମୁଖୀନ ଭୋଗିବାକୁ ପଡ଼ିବ।
ଆଜ୍ଞା ଏ ସବୁ ସବୁ ମାନେ ସହରରେ ତ ସବୁ ଧୂଆଁ ଫୁଆଁ ଦଉଚନ୍ତି। ଆଉ ସବୁ
ହଁ ଗାଁ ଗହଳିରେ କଣ କରନ୍ତି ଲୋକମାନେ ଖରାଦିନେ ସବୁ ଯୋଉ ନିମପତ୍ର ଗୁଁ ମାନେ ଶୁଖେଇକିରି ସବୁ କଣ କରେଇଥିବେ ତାକୁ ଖରା ଦିନେ ସବୁ ରଖିଥିବେ। ସେମାନେ କଣ କରିବେ ଏଇ ଯୋଉ ସେମାନଙ୍କର ସବୁ ଗାଈ ଅଛି ଗୁହାଳ-ଗୁହାଳ ଥାଏ ଲୋ କ ମାନଙ୍କର ଗାଁ ଗ୍ରାମରେ ସେମାନେ କଣ କରିବେ ସବୁ ସେଇ ପତ୍ରରୁ ଆଉ ଅଳିଆ ଟିକେ ଧୂଆଁ ଦିଅନ୍ତି ଫଳରେ ଗୋରୁ ଗାଈଙ୍କୁ ମଶା ମାନଙ୍କଠୁ ରକ୍ଷା କରିବା ପାଇଁ ଗୋରୁ ଗାଈଙ୍କୁ ସେମାନେ କଣ କରନ୍ତି ଧୂଆଁ ଦିଅନ୍ତି। ଯେମ୍ତି ଆମେ ଘରେ ରହିଲେ ମଶାରୀ ଟାଙ୍ଗିକି ଶୋଇଲେ। ସେମାନଙ୍କୁ ଆଉ ତ ମଶାରୀ ଟାଙ୍ଗି ହବନି ନା ତେଣୁକରି ସେମାନଙ୍କୁ ସେଇ ଯୋଉ ପତ୍ର ନିମପତ୍ର ସବୁ ଶୁଖେଇକି ରଖିଥାନ୍ତି ସେଇଥିରୁ ଦିଟା ଆଉ ଅଳିଆ ସହିତ ତାକୁ କଣ କରନ୍ତି ଧୂଆଁ ଦିଅନ୍ତି। ଧୂଆଁ ଦେଲା ଫଳରେ ସେମାନେ ମାନେ ଉଁ ବନ୍ ଚିକି ରୁହନ୍ତି ମଶା ମାନଙ୍କ କବଳରୁ ଆଉ। ହଁ ଗୋ ନାଇଁ ଗୋମାତା ଗୋମାତାଙ୍କୁ ତ ଆମେ ଗୋମାତା ହଉ ସବୁ ପଶୁ ମାନଙ୍କୁ ଆମେ ଗୋମାତାଙ୍କଠୁ ତ ସବୁ ପ୍ରକାରର ସୁବିଧା ପାଉଛେ ନା କ୍ଷୀରଠୁ ଆରମ୍ କରି ତାଙ୍କ ଗୋବରଠୁ ସବୁ ପ୍ରକାରର ସୁବିଧା ସେମାନଙ୍କଠୁ ଆମେ ପାଇଲେ, ତେଣୁକରି ତାଙ୍କ ସେବାଟା କରିବାର ତ ଆମର ନିହାତି ଦରକାରେ ହାଁ।
ତାହେଲେ ଘରେ ଗାଈ ରଖିଛନ୍ତି?
ହୁଁ ନାଇଁ ଆମର ତ ନାହାନ୍ତି, ଆମ ପଡିଶା ଘର ସବୁ ଅଛନ୍ତି। ହେଁ ଆମର ସେଡୁ ଆଖପାଖ ମାନେ ଘରର ଲୋକମାନଙ୍କର ସବୁ ଅଛନ୍ତି ନା। ସେମାନେ ଏମ୍ତି କରନ୍ତି ଆମ ଗ୍ରାମରେ। ଆଉ ଆମ ଗ୍ରାମରେ ତ ବହୁତ୍ ଦେବ୍ ବା ଦେବୀ ସବୁ ଚତୁର୍ପାଶ୍ୱରେ ରହିଛନ୍ତି ଆମ ଗ୍ରାମକୁ ଘେରି କି ସବୁ ଦେବାଦେବୀ ରହିଛନ୍ତି, ଏଇଭଳି ଭାବରେ ଆମ ଗ୍ରାମ ପୁରା ନିଆରା ଆଉ।
ହଁ। ଦେଇକି ନାଇଁ ସେମିତି ହେଲେ ବି ଆପଣ ଯଦି ଗାଁ ରେ ରହୁଛନ୍ତି ହେଲେ ଭର ଶୁଦ୍ଧ କ୍ଷୀରଟା ବି ପାଉଥିବେ ଯେମିତି ଆମ ସହରରେ ସବୁ ଆଜିକାଲି ଭେଜାଲ୍ କରିଦଉଛନ୍ତି।
ହଁ ନାଁ ଆମର ଗାଈ କ୍ଷୀର ଏଠି ହଁ ପୁରା ଭେଜାଲ କରିଦଉଚନ୍ତି ସବୁ କଣ-କଣ ମିଶଉଚନ୍ତି ଯାହା ତମ ଶରୀର ପାଇଁ ପୁରା କ୍ଷତିକାରକ।
ମାନେ ଗୋଟିଏ ଗାଈ ଆପଣଙ୍କର ବର୍ଷ ସାରା କ୍ଷୀର ଦଉଥିବ।
କ୍ଷୀର ଦବ ତାପରେ ସେ କଣ କରିବେ ଧର ତାର ବାଛୁରୀଟା ବଡ ହେଇଯାଇଥିବ ସିଏ ବି ଗାଈ ହବ ସେଟା ଏମିତି ତାର ପିଢି ପରେ ପିଢି ସବୁ ଥିବେ ଆଉ।
ହଁ ମାନେ ଗାଈ ଗୋଟେ ର ଖିବାଟା ବି ଭାରି ଭଲ ଯେମତି ଗୋମାତା ର ସେବା ବି କଲେ ତା ଦେହରୁ ଆପଣ କ୍ଷୀର ବି ମାନେ ଶୁଦ୍ଧ କ୍ଷୀର ବି ପାଇଲେ ତା ସେଇ କ୍ଷୀରରେ ଆପଣ ପୁଣି ଘିଅ କରିକି ତାପରେ ସ୍ୱାସ୍ଥ୍ୟ ପ୍ରତି ଘିଅଟା ବି ଭଲ।
ବହୁତ୍ ଭଲ ନା ବହୁତ୍ ଭଲ ଦେଶୀ ଘିଅଟା ତ ବହୁତ୍ ବ ବହୁତ୍ ପ୍ରକାରର ରୋଗ ସ କୁ ମାନେ ତାର
ହଁ ଆଗ୍ ଗ ସମୟରେ ସବୁ ଋଷିମୁନି ମାନେ ସେଇ ଘିଅ ପୁରୁଣା ସବୁ କୁହନ୍ତିନିକି ପୁରୁଣା ଘିଅଟାରେ ବହୁତ ପ୍ରକାର ଔଷଧି ତିଆରି କରୁଥିଲେ ଯେମିତି ଆଗରେ ସବୁ ଲୋକ ଉଁ ମାନେ ଔ ଔଷଧ ତ ଏବେ ବାହାରିଚି ନା ଏମ୍ତି ଆମର
ହୁଁ ଏବେ ହଁ ଏବେ ତ ସବୁ ମେଡିସିନ୍ ଏତେ
ଆଗ ସବୁ ସବୁ ସେଇ ପୁରୁଣା ଘିଅରେ ସେଇ ମାଛ ତେଲରେ ସବୁ ଏମିତି କିଛି ମେଡିସିନ ସବୁ ତିଆରି କରୁଥିଲେ ଔଷଧି ତିଆରି କରୁଥିଲେ ସେଥିରେ କେତେ ବଡ ବଡ ରୋଗ ସବୁ ଭଲ ହେଇଯାଉଥିଲା।
ହୁଁ। ହଁ ତୁଳା ଏ ମାନେ ସେତେବେଳେ ଦେଖ ତୁଳସୀ ପତ୍ରର ୟୁଜ କରୁ ମାନେ ବ୍ୟବହାର କରୁ ଥିଲେ ଏବେ ଦେଖ ଏବେ ଦେଖନ୍ତୁ ମାନେ ସେମିତି ତୁଳସୀ ପତ୍ର କୁ ଶୁଖେଇକି ସବୁ ଯୋଉ ସବୁ ଜରିିବୁଟି ଯୋଉ ତିଆରି କରୁଚନ୍ତି ଜରିିବୁଟି ସବୁ ମେଡିସିନି। ସବୁ ସେଇ ତୁଳସୀ ପତ୍ର ସବୁ ମାନେ ବିଭିନ୍ନ ପ୍ରକାର ଔଷଧୀୟ ବୃକ୍ଷ କୁ ଶୁଖେଇକି ତାକୁ ସବୁ ମେଡିସିନି ତିଆରି ପ୍ରସ୍ତୁତ କରୁଚନ୍ତି। ଏବେ ବି ସେଇ ସିଷ୍ଟମ ସେଟା ଖାଲି ଆଉ ଟିକେ ମାନେ କଣ କହିଲେ ତାକୁ ନୂତନ ଡିଜାଇନ ନିତନ ମାନେ ଇଏ କରୁଚନ୍ତି ହଁ ନୂତନ ପଦ୍ଧତିରେ ହଁ ନୂତନ ପଦ୍ଧ ଥିରେ ସବୁ ତିଆରି କରାଯାଉଚି ଆଉ ଏବେ ଆଉ ଏବେ ସବୁ ପ୍ରକାରର ମିସି ମେସିନ ସେ ନୂତନ ଉ ସବୁ ଇଏ ତିଆରି କରୁଚନ୍ତି ନୂତନ ପଦ୍ଧତିରେ। ବେଳେ କଣ ଏତେ ମେସିନ ଥିଲା କି ସାହା ଢିଙ୍କି କୁଟା କୁଟା ଯାଏ। କି ଶିଳରେ ବଟାଯାଏ ଏଇଭଳି ଭାବରେ ସେତେବେଳେ ଥିଲା ବଦ୍ଧତି ଏବେ ସବୁ ମେସିନ ପଦ୍ଧତି ଚାଲିଚି ଆଉ। ଆଉ କଣ କେମିତି କୁହନ୍ତୁ। ଆପଣଙ୍କ ଗାଁର ଖବର।
ଆଜ୍ଞା।
ଆଉ ଆପଣଙ୍କ କଣ ସେଠି ଗାଁ ର ଖବର କଣ କୁହନ୍ତୁ।
ଆମ ଗାଁ ରେ ତ ଏବେ ସବୁ ଆମେ ତ କଣ ହେଇଛି ନା ଜବ୍ କରୁଚନ୍ତି ଆମେ ସହରକୁ ପଳେଇ ଆସଚୁ ହେଲେ ଗାଁ ରେ ସମସ ଅଛନ୍ତି ଭାଇମାନେ ସବୁ ଅଛନ୍ତି ଏଇ ଜ ତୁ ମାନେ ବର୍ଷା ଟି କିଏ ପକେଇଲା ବେଳକୁ ଚାଷ ବାସ ରେ ସବୁ ଧ୍ୟାନ ଦଉଚନ୍ତି ମାନେ ବର୍ଷରେ ଟିକେ କୁହନ୍ତିନି ଯିଏ ଚାଷ କରିବ ନିଜେ ଧାନ ଟା ଆନିକି ତାପରେ ଆମ ଘରେ ସବୁ ଚାଉଳ ତିଆରି କରନ୍ତି ନା ସବୁ ଧାନ ସିଝେଇକି ସବୁ ଚାଉଳ କରନ୍ତି ତାପରେ ଖାଇବାରେ ହେଲା ମୁଢି ଆମର ଯେମିତି ବାରିପଦା ସାଇଡରେ ସ ମୁଢି ଟା ଟିକେ ଅଧିକ ପ୍ରିୟ।
ହୁଁ ମୁଢି ମାଂସ ତ ଆ ମ ବାରିପଦା ମାନେ ବହୁତ ଫେମ ମାନେ ତାର ପ୍ରସିଦ୍ଧ ପ୍ରସି ହଁ ପ୍ରସିଦ୍ଧ ଯେ କେମିତି କଣ କେମିତି ପ୍ରସ୍ତୁତ କରାଯାଏ?
ଆମର ଯେମିତି ମଟନ ହଏ ଯେମତି କଷା ଯାଏ ଖାସି ମାଂସକୁ ଅ କଷିକି ତାକୁ ପତଳା ଝୁଳ କରାଯାଏ ଯେମିତି ଆମର ଗୁଣ୍ଡ ମସଲା ସବୁ ପକେଇଲେ ଝୁଳ ଟା ମୁଟା ହେଇଯାଏ ନା ତ ଆମର ସବୁ କୁହନ୍ତି ଯେ ଶିଳରେ ବାଟିକି ସବୁ କରନ୍ତି। ଆଉ ତା ଇଏରେ ପତଳା ସବୁ ହେଇଯାଏ। ତାପରେ ତାକୁ ସବୁ ମୁଢି ଆ ସାଙ୍ଗରେ ସେ ଝୁଳ ଟା ଗୋଳେଇ ଖାଆନ୍ତି ଆଉ।
ହୁଁ ହୁଁ ସେଇଟା ମୁଢି ତା ସହିତ ପକେଇକି ଖାଆନ୍ତି ଆଉ।
ଆଜ୍ଞା।
ଆଉ କୋଉ ଆଡେ ସବୁ ମାନେ ଭ୍ରମଣରେ ଯାଇଚନ୍ତି କୋଉ ମନ୍ଦ
ଆମେ ଯାଇଥିଲୁ ଆମର ଇଏ କୁ ତିରୁପତି ତିରୁପ ଦର୍ଶନ ଯାଇଥିଲୁ। ତାପରେ ଦିପଟେ ରାମ ମନ୍ଦିର ଟିକେ ଯାଇଥିଲୁ ସ ଟେ ବୁଲାବୁଲି କରିକି କାଶୀ ବିଶ୍ଵନାଥ
ମାନେ ସେଇଠି ଦ ମାନେ ତୁମର ରହିବା ମାନେ ସେଠିକାର ଯେଉଁ ମାନେ ଏମିତି ସବୁ କରିଦେଇଚି ଯେ ସେ ଯୋଉ ରହିବାର ବହୁତ ସୁବିଧା କରିଚି ସବୁ ବକ୍ସ ସେ ମାନେ ବକ୍ସ ରେ ତମେ ତମର ନିଜର ଜିନିଷ ରଖିପାରିବ। ତମେ ତମ ନିଜର ମାନେ ଚାବି ଦେଇଦବ। ସବୁ ବହୁତ ସୁବିଧା କରିଚି ସେପଟେ ସବୁ। ଆଉ ତାଙ୍କୁ ପ୍ରଭୁଙ୍କୁ ମାନେ ହଁ ସେଠି ଦର୍ଶନ କରିବ ତ ମାନେ ତମ ପୁରା ସ୍ଵର୍ଣ୍ଣ ଯେମିତି ସୁନାର ତିଆରି ସବୁ ମନ୍ଦିର। ସବୁ ମାନେ ଦେଖିବ ମାନେ ପୁରା ଆଖି ତମର ଝଲସି ଉଠିଯିବ।
ହଁ ଆମେ ଯାଇଥିଲୁ ଅ ଆପଣଙ୍କର ଯେମିତି ଦୁର୍ଗା ପୂଜା ଛୁ ପିଇବେ ତ ସେ ସମୟରେ ଆମେ ଯାଇଥିଲୁ ତ ଉଁ ସେ ଟେ ଗୋଟେ କରୋନା ସମୟଟା ଥିଲା ତ କରୋନା ତ ସରି ଯାଇଥିଲା ହେଲେ ବି ଭ୍ୟାକ୍ ସିନେସନ ସବୁ ନେଇଥିଲେ ତ ତା ସାର୍ଟିଫିକେଟ ସବୁ ଧରିକି ଯିବାର ଥିଲା ତ ମୁଁ ଏକ୍ଟୁଆଲି ସେକେଣ୍ଡଟା ନେଇ ନଥିଲି ବୋଲି ମୁଁ ଡରୁଥିଲି ମୁଁ କହିଲି କୁଆଡେ ମତେ ଦର୍ଶନ କରିବାକୁ ଦେବେ ନା ବାହାରେ ଛିଡା କରେଇଦେବେ। କିନ୍ତୁ କୁହନ୍ତିନି ପ୍ରଭୁଙ୍କର ଇଚ୍ଛା ଥିବ ଯଦି ଦର୍ଶନ ଦବା ପାଇଁ
ହଁ ପ୍ରଭୁଙ୍କର ଇଚ୍ଛା ଥିବ ଯଦି ତମକୁ କେହି ତମକୁ ଟାଳି ପାରିବେନି।
ପଇସା ବି କୁଆଡେ ଯୁଗାଡ ହେଇଯିବ କୁଆଡେ ଆପଣ କୋଉଠି ଥିଲେ କୋଉଠି ପହଞ୍ଚିବିି ଯିବେ ତାଙ୍କ ପାଖକୁ ଦର୍ଶନ
ତାଙ୍କର ପ୍ରଭୁଙ୍କର ଅପାର ଲୀଳା ବା ଅପାର ଲୀଳାର ଅପାର କ କୃପା।
ଆଜ୍ଞା ଆଜ୍ଞା ସେଟା ପୁରା ଆମର କୁହନ୍ତିନି କି ପୃଥିବୀର ବୈକୁଣ୍ଠ ଧାମ। କି ଶାନ୍ତି ସେଇ ଦର୍ଶନ ଟାକୁ ଆଜ୍ଞା। ମାନେ ସେଦିନ ସମସ୍ତଙ୍କ ପାଇଁ ଖୋଲା ଥିଲା ମାନେ କିଛି ଆଧାର କାର୍ଡ ଚେକ୍ ନାଇଁ। କିଛି ନାଇଁ ଆମେ ତଳେ ହୋଟେଲ ନେଲୁ ହୋଟେଲ ନେଇକି ତାପରେ ବସ୍ ଗୋ ଟେ ଭଡା କରିକି ବହୁତ ଆମେ ଗ୍ରୁପରେ ଯାଇଥିଲୁ ତ ସମସ୍ତେ ବସ୍‌ ଭଡା କରକି ସବୁ ଉପରକୁ ଗଲୁ ସାତଟା ପାହାଡ ଉପରକୁ ମନ୍ଦିର। ଆଉ ନୂଆ ଆଜ୍ଞା ଆଜ୍ଞା ସେଠି ତ ନୂଆ ଆମେ ଜାଣିନଥିଲୁ ଯେ ମନ୍ଦିର ପାହାଡ ଉପରେ ବି ହୋଟେଲ ସବୁ ଅଛି ବୋଲିକି। ତ ସେଠୁ ଗଲା ପରେ ଦେଖିଲୁ ଯେ ହୋଟେଲ ଅଛି ଉପରେ ବୋଲି ଆମେ କଣ କଲୁ ନା ନୂଆ ଯାଇଥିଲୁ ବେଳେ ତଳେ ସବୁ ହୋ ହୋଟେଲ ନେଇକି ସବୁ କରୁଥିଲୁ ଆଉ। ହେଲ ବି ଆମେ ବାରଟାରେ ଲା ଲାଇନରେ ଲାଗିଲୁ ବି ବ୍ରସ କରନ୍ତି ଏତେ ଭିଡ ମାନେ ଲୁ ଲୋକ ସବୁ ଯାଉଛନ୍ତି ସେପଟେ ସବୁ ସାଉଥ ପଟେ ମାନେ ସେ ସବୁ ତ ପ୍ରଭୁ ମାନେ ତାଙ୍କର ଫାଷ୍ଟ ପ୍ରଭୁ କୁହନ୍ତିନି କି ଯାହାକୁ ଆମର ଯେମିତି ପୁରୀ ଜଗନ୍ନାଥ
ମହାପ୍ରଭୁ ଦର୍ଶନ ସେମିତି ତାଙ୍କର ସେଇ ଯୋଉ ତିରୁପତି ଦର୍ଶନ।
ହୁଁ ତାଙ୍କର ମାନେ ଆମର ଏଠି ଯେମିତି ବଡ ଠାକୁର ପ୍ରଭୁ ଜଗତର ନାଥ ଜଗର୍ନାଥ ତାଙ୍କର ସେଠି ସେମିତି ଜୟ ମା ତିରୁପତି ତାଙ୍କର ପ୍ରଭୁ ବଡ଼ ଠାକୁର।
ଆଉ ଗୋଟେ କଥା ଜାଣିଛନ୍ତି ନା ଆମର ଯୋଉ ତିରୁପତି ହଉଛି ଆମର ଇଣ୍ଡିଆର ସବୁ ଠୁ ବଡ ଧନୀ ମନ୍ଦିରରଠୁ ଗୋଟେ। ମାନେ ସବୁଠୁ ଧନୀ ମନ୍ଦିର କୁହନ୍ତି। ତା ପାଖରେ ଏତେ ସୁନା ପ୍ରଭୁଙ୍କ ପାଖରେ ଚଢାନ୍ତି ଲୁକ ସେ ପ୍ରଭୁ ହଉଛନ୍ତି ସବୁଠୁ ଧନୀ।
ହଁ ହ।
ମାନେ ଟଙ୍କା ଲକ୍ଷ ଲକ୍ଷ ଟଙ୍କା ଲୋକ ଦାନ କରିଦେଇକି ଗୁପ୍ତ ଦାନ କରିକି ଚାଲି ଯାଉଛନ୍ତି। ଆଉ ଗୋଟେ ଜିନିଷ ଜାଣିଛନ୍ତି ନା ଯେମାନେ ତାଙ୍କର ମାନସିକ କରନ୍ତି ସେମାନେ ଆ ନିଜର ଚୁଟି ଯାଇକିରି ସେଠି ନଣ୍ଡା ହେଇକି ଆସନ୍ତି ଆମର ଝିଅ ମାନେ ବି। ପିଲା ଝିଅ ମାନେ ବି ପୁଅ ମାନେ ବି।
ଅ ହ ସେଇଟା ସବୁଠୁ ମାନେ ନିଆରା ନା ସେଠି ମାନେ ଯୋଉ କଣ କୋଉ ଜାତି ମାନେ ସେମାନେ? ଆନ୍ଧ୍ର ମାଇ ଯୋଉ ହଁ ଆ ଆନ୍ଧ୍ରା ଆନ୍ଧ୍ରା ଲୋକମା ସେମାନଙ୍କର ହଁ ତେଲୁଗୁ ତେଲୁଗୁ ଯୋଉ ଲୋକମାନେ କର ତାଙ୍କର ଚୁ ଯୋଉ ନନ୍ଦନ ଟା ସେଇଟା ପ୍ରଭୁଙ୍କର ମାନେ ଗୋଟେ ଅଦ୍ଭୁତ ତାଙ୍କର ନିଆରା ନା?
ନିଆରା ନିଆରା ଆଉ ଅ ଆମର କଣ ହଉଛି ନା ସେତିକି ସବୁ ମାନେ ସମସ୍ତେ ଯାଇପାରିବେ, ଗୋଟେ ଖୁସିରେ ଗୋଟେ ଦର୍ଶନ ହେଲା ଆଉ ବହୁତ ଖୁସି ଲାଗିଲା ହଁ।
ନାଇଁ ସେ ଯୋଉ ମାନସିକ ପୁରଣ ସେଠି ନଣ୍ଡା ହୁଅନ୍ତି, ତାପରେ କଣ ହୁଏ?
ସେଠି ସବୁ ଆକ୍ଚୁଲି କଣ୍ ନା ଆମର ବହୁତ ଭିଡ ଥାଏ ତ ସେଠିକା ଫେମସ ହଉଛି ଆମର ଲଡୁ।
ତାଙ୍କର ଗୋଟେ ଲଡୁଟା ହୁଏ, ଆଜ୍ଞା। ଲଡୁଟା ଯୋଉ ହୁଏ ସେମାନେ ସେଠି ବହୁତ ତା ସେ ଠାକୁରଙ୍କର ଯେମିତି ଆମର ପୁରୀରେ ଗଜା, ସେମତି ସେଇ ଠା ମନ୍ଦିରରେ ଆମର ଲଡୁ ଦିଏ ଇଏ କରନ୍ତି, ବୁନ୍ଦିରେ ପ୍ରିୟ, ସେଇଟା ହିଁ ତାଙ୍କର ମାନେ, ମେନ ଭୋଗ କୁହନ୍ତି। ହଉ ତାହେଲେ ଠିକ ଅଛି, ଆଉ କେତେବେଳେ କଥା ହବା ଆଉ।
ଯୋଉ ହଉ ତାହେଲେ ତିରୁପତି ଯାହା ହଉ ଦର୍ଶନ କରିଲେ ଆପଣଙ୍କର ଭାଗ୍ୟ। ଆଉ ଆମେ ତ ଯା-ଯାଇନୁ ଦେଖିବା ପ୍ରଭୁଙ୍କର କେ କେତେବେଳେ ଡୋରି ଲାଗିଲେ ଦେଖିବା ଆମେ ଯିବୁ ଆଉ, ଆପଣ ତ ଯାଇକି ଆସ୍‌ ସିଲେ ଆଉ ହଉ ଉଁ।
ଠିକ ଅଛି ତାହେଲେ ରଖୁଛି।
ହଁ ହଉ ହଉ କେତେବେଳେ ଆଉ କେତେବେଳେ କଥା ହବା ଆଉ ହଉ ରଖୁଛି ଆଁ।